ହ୍ୟାଲୋ।
ହୁଁ କଣ କରୁଛ?
ବସିଚି।
ବସିଛ, ମୁଁ ଶୋଇଛି ଆଉ।
ତମେ ଏତେ ଜଲଦି?
କଣ କହିଲ?
ମୁଁ କହିଲି ଏତେ ଶୀଘ୍ର ଶୋଇବନା କଣ ।
ଶୋଇଛି ମାନେ କଣ ଶୋଇଛି କି। ମାନେ ସେଇଭଳିଆ ଶୋଇବା ନୁହେଁ ଏମିତି ମାନେ
ନାଇ ଜିନଜ ହଁ ହଁ ଚେଇଁକି ଶୋଇଥିଲା।
ହଁ ହଁ ଚେଇଁକି ଶୋଇଚି ବାସ୍ ବାସ୍। ଆଉ। ଆଉ ତମେ ସନ୍ଧ୍ୟାରେ ଖାଇଥିଲ କଣ?
ସନ୍ଧ୍ୟାବେଳେ କିଛି ଖାଇନି। ତମେ?
ମୁଁ ସନ୍ଧ୍ୟାବେଳେ ଖାଇଥିଲି କଣ କହିଲ ଅ ଅ ମୁଢି ମିକ୍ସଚର।
ଏକୁଟିଆ ଏକୁଟିଆ ଖାଇଦେଲ?
ଡାକିଥାନ୍ତି ଯେ ସେ ନମ୍ବର ଟା ଲାଗିଲାନି ଆଉ।
ଆଇଲାନି ତାଙ୍କର। ମୋ ନାଁ ମୋ ନାଇଁ ପଠେଇଦବ ପାର୍ଶଲ ଆଉ।
ତାହେଲେ ଆଉ କେବେ ବନେଇଲେ ପଠେଇଦେବି।
ହଁ ହଁ।
ଆଉ ତମ ରଜ କେମିତି କଣ କଟିଲା କୁହ ଟିକେ?
ବହୁତ ଭଲ ବହୁତ ମଜା ମସ୍ତି କଲୁ। ଦୋଳି ଖେଳିଲୁ ଆଉ ପୋଡ଼ ପିଠା ଖାଇଲୁ ବୁଲିବାକୁ ଗଲୁ।
ତାହେଲେ ବଢିଆ ସେ ବନେଇଚ
ହଁ ହଁ।
ଭଲ ଭଲ।
ତମେ?
ଆମର ସେତେଟା ବି ଭଲ ନୁହେଁ କି ଖରାପ ନୁହେଁ ପାଖାପାଖି ଠିକ୍ ଠାକ୍ ଆଉ।
ନୂଆ ଡ୍ରେସ ହେଇଥିଲା ନା?
ହେ ନା ମ ନୂଆ ଡ୍ରେସ ଆଉ କିଏ କରୁଚି ମ। ତମର କରିଥିଲ କି?
ହଁ।
ନା ଆମେ କରିନଥିଲୁ ହେ ରଜ ଫଜରେ ଏଭା କି କିଏ କୁଆଡେ ଯିବାର ନାହିଁ ଘରେ ରୁହ କାଇଁ ନୂଆ ଡ୍ରେସ ବେକାର କରାହବ।
ଗାଁରେ ସବୁ ଦୋଳି ଲାଗିଥିଲା। ସେ ନୂଆ ଡ୍ରେସ ପିନ୍ଧିବୁ ଦୋଳି ଖେଳିବୁ ଆଉ ପୁରା ଗାଁ ଟା ବୁଲିକି ଦୋଳି
ବାସ୍ ତମ ଗାଁରେ ହୋଉଥିଲା ତମେ ପିନ୍ଧୂଥିଲ କରୁଥିଲ ଆମର ତ ଏଠି କିଛି ବି ନାହିଁ ଘରେ ପିଠା ଖାଅ ଘରେ ବସ। ଯଦି କୁଆଡେ ବୁଲିବାକୁ ଗଲ ତ ଗଲ ନହେଲେ ନାହିଁ ଏ ଯୋଉ ଗରମ ଖରା ହଉଚି ଘରୁ ତ ବାହାରିବାକୁ ବି ଇଚ୍ଛା ହଉନି।
ହଁ। ଆମର ସେଇ ଗରମ ହଉଚି ହେଲେ ଆମର ନଈ ନଈ କୂଳ ବୋଲି ସନ୍ଧ୍ୟାବେଳେ
ଆରେ ବାଃ ଆଉ ବଢିଆ ଯାଗା ପାଇ ଯାଇଚୁ ଆଉ।
ହଁ ହଁ ନଈକୂଳ ପବନ ଥଣ୍ଡା ଥଣ୍ଡା। ହଁ।
ଆଉ ଟିକେ ପଠେଇ ଦୋଉନ?
ପଠେଇବି ଆଉ।
ପାର୍ସଲ ଦେଇଦିଅ।
ହଁ କୋରିଅର ରେ ପଠେଇଦେବି।
ପଠାଅ ପଠାଅ ରାତିରେ ଶୋଇହଉନି ଗରମ ଲାଗୁଚି ବହୁତ। ପଙ୍ଖା ଏସ୍ ଏସ୍ ଏସି ଟା ମତେ ସୁଟ୍ କରେନି ନହେଲେ ସେ ଷ୍ଟାଣ୍ଡ ପଙ୍ଖା କଣ ଉପର ପଙ୍ଖା କିଛି ବି ଇ କାମ ଦଉନି।
ନା ଏ ପବନ ଥଣ୍ଡା ଲାଗିବ ଏସ ବି ତ ଆରୁ କିଛି ନାହିଁ।
ସେଇ ତ କହୁଛି ତମେ ଟିକେ ପଠେଇବ ପଠେଇବ ହେଲା।
ହଁ।
ଆଉ ରାତିରେ କଣ ଖାଇବା?
ଭାତ, ଡାଲି, ପୋଟଳ ତରକାରୀ।
ରାତିରେ ତମେ ଭାତ ଖାଅ?
ହଁ।
ଭାତ ଭଲ ଲାଗେ?
ଆଉ ଗର ହଁ ଗରମ ଦିନ ରୁଟି ଭଲ
ତି ଗରମ ପାଇଁ।
ନା ଗରମ ଦିନେ ଆମର ଭାତ ଶୀତ ଦିନେ ହୁଏ ରୁଟି।
ବଢ଼ିଆ।
ଆଉ ତମ ଘ
ଆଉ ତ ଗରମ ଦିନେ ପଖାଳ ଖାଉନ ରାତିରେ ଆମ ଘରେ ଆମ ଘରେ ଏ ଆମ ଘରେ ସମସ୍ତେ ଅଛନ୍ତି ଆମର ବଡ଼ ପରିବାର।
ଉମ ମାମା କଣ କରୁଛନ୍ତି?
ମମି ଟିଭି ଦେଖୁଚି ଆଉ କଣ କରିବ। ବୋଉ ରୁଟି କରୁଛି ଭାଇ ସେ ଏ ପଢୁଚି। ଆଉ ସାନ ମମି ନାହାନ୍ତି ତାଙ୍କ ଘରକୁ ଯାଇଛନ୍ତି ରଜ ପାଇଁ ଆଉ ଆଉ କିଏ ନନା ଅଛି। ଭାଉଜ ଅଛନ୍ତି। ମୋ ବଡ ବାପା ଦାଦା ଏମାନେ ଆଉ କିଛି ଜଣ ଘରେ ନାହାନ୍ତି ବାହାରେ ଅଛନ୍ତି।
ତମେ ଏବେ ପଢୁଚ?
ହଁ ମୋର ପଢା ଚାଲିଛି ଏମ ସି ଏ କରୁଛି।
ମୁଁ ବି ପଢୁ
ତମେ ବି ପଢୁଚ ଭଲ କଥା।
ହଁ।
ପଢ଼ିବା କଥା।
ହଁ
ତମେ କଅଁ ପଢୁଚ?
ମୁଁ ସ୍ନାତକତର କରୁଚି।
ଆଛା।
ପୋଷ୍ଟ ଗ୍ରାଜୁଏସନ୍।
ଭଲ ଭଲ ଯାହାବି ହଉ ପଢିବା କଥା।
ହଁ।
ପାଠ ପଢା ଥିବା ଯାଏଁ ଜୀବନରେ ବହୁତ ଜୀବନ କୁ ବହୁତ ଭଲସେ ଇଏ କରିପାରିବ। ଏପର୍ଯ୍ୟନ୍ତ ପାଠ ପଢା ସରିଜିବ ସରିଲା ଖାଲି ଟେନସନ୍ ହିଁ ଟେନସନ୍।
ହଁ।
ଦିନରେ କଣ ଖାଇଥିଲ ପଖାଳ ଆଉ କଣ?
ଆଳୁ ଭଜା ଆମ୍ବ।
ଆଁ ଆଉଁ।
ଆମ୍ବ।
ଏତିକିି?
ହଁ।
କଣ?
ତମେ କଣ ଖାଇଦଥିଲ?
ଆଉ ମୁଁ ଆଜି ଗୋଟେ ଆମର ଭୋଜି ଗୋଟେ ଥିଲା। ସେ ମନ୍ଦିରରେ ସେଠି ଯାଇକି ଖାଇଥିଲି ଅରୁଆ ଡାଲମା ଆଉ ଖଟା ପାଏସ ଆଉ ପୋଟଳ ପନିର।
ଆମର କାଲି ମନ୍ଦିରରେ ଭୋଜି ଅଛି।
କାଲି ଅଛି। ମାନେ କିଏ ଦଉଛନ୍ତି?
ନାଁ ଶୀତଳ ଷଷ୍ଠୀ ପାଇଁ
ଶୀତର ଷଷ୍ଠୀ କଣ?
ଶୀତଳ ଷଷ୍ଠି ଜାଣି ନାଁ? ଯୋଉଁ ଶିବ ପ୍ରାର୍ବତିଙ୍କ ବାହାଘର।
ହୁଁ ହୁଁ। କାଲି ଅଛି କି ତାଙ୍କର ବାହାଘର।
ହଁ।
ସେଟା କେମିତି ହୁଏ?
ଆମ ଆଡେ କିଛି ହୁଏନି ଭାଇ ଖାଲି ମନ୍ଦିରରେ ବାହାଘର କରିକି ଭୋଜି ଦେବେ ଆଉ।
ମାନେ ତମର କଣ ଙ୍କ ପଇସା ଟା ତୋଳେଇକି ବ୍ ମାନେ ତମ ଗାଁ ରେ ପଇସା ତୋଳେଇକି କରନ୍ତି।
ନାଁ ମନ୍ଦିର ମୃତ୍ତି।
ଆ ସେ ଯୋଉଁ ମନ୍ଦିର କଁ କମିଟି ଟା ଦଉଛି ତ ସେଇଟା ଗାଁ ପଇସା ହିଁ ତୋଳା ହଉଛି। ଥିବ ନାଁ ତ କମିଟି ଆଣିବ କୋଉଠୁଁ?
ନାଁ। ନା ଜଣେ ଦାନ କରିଛନ୍ତୀ।
ସେଇୟଆ ହେଇଥିବ ଆଁ ନହେଲେ ତ କିଏ ଦାନ କରିଥିବ ନହେଲେ ତାଙ୍କର ଗାଁରୁ ହିଁ ତୋଳା ତୋଳେଇକି ହିଁ ଦେବେ।
ଗାଁ ରୁ ବି ତୋଳା ହଛି ଧୂପ
ହଁ ଯାହାର ଇଚ୍ଛା ଥିବ ତା ପାଇଁ ଯିଏ ସେ ସେତିକି ସକ୍ଷମ ହେଇଥିବ ତାହେଲେ ଦବ।
ହଁ।
ତାହେଲେ ତମର ବି କାଲି ଗୋଟେ ଭୋଜି ଆଉଁ। ହଁ ଭଲ। ଆଉ ତମ ଘର ପାଖରେ ମନ୍ଦିର ନାଁ ଟିକେ ଦୂରରେ।
ହାଫ୍ କିିଲୋମିଟର।
ହ ହଁ ଭଲ। ଆଃହଃ ଆଉଁ। ଦେହ ଭଲ ଅଛି?
ହଁ। ବହୁତ ଭଲ। ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ବହୁତ ଭଲ ଅଛନ୍ତି
ତମେ?
ମୁଁ ବି ବହୁତ୍ ଭଲ ଅଛି।
ଗରମ ହଉଚି ବହୁତ୍ ବାହାରେ ପୁରା ବଇଚି।
ବାହାର ବସ ଛାତଉପରକୁ ପଳା ବଢିଆ ପବନ ଦବ। ବାଡିରେ ଦେଖି ବସ, ନେଉଳ ସାପ ବାହାରିବେ ଏଇ ଗରମରେ। ଗରମ ସା ସା ସାପ ବାହାରିବ। ଲାଇଟ ଫାଇଟ୍ ପଡୁଚି ତ ଠିକ୍ ଠାକ୍?
ହଁ।
ଲାଇଟ୍ ପଡୁଚି ତ ଠିକ୍ ଠାକ୍? ଦେଖିକି ଆଁ ଲାଇଟ୍ ପଡିଲେ ବି ସେ ସାପ ପଳେଇଆସିବେ।
ନା ସାପ ନାହାଁନ୍ତି।
ଆଉ ଖାଇବ କେତେବେଳେ?
ଖାଇବି ଦଶଟା।
ମାନେ ସେଇଟା କଣ ତମ ଡେଲି ରୁଟିନ୍? ଅଧଘଣ୍ଟେ ଛାଡିକି ଶୋଉଚ ତାହେଲେ?
ହଁ।
ଭଲ କଥା। ଖାଇବା ପରେ ସାଙ୍ଗେ ସାଙ୍ଗେ ଶୋଇବା କଥା ନୁହେଁ।
ହଁ।
ଆଉ ତମକୁ ଖାଇବା ମାନେ ରୋଷେଇ ଜଣା ଅଛି?
ସେମିତି ଟିକେ ଟିକେ।
ଟିକେ ଟିକେ ମାନେ କୋଉଟା ଭଲସେ କରିପାରିବ?
ଭଜା, ଡାଲି, ଭାତ। ଚିକେନ୍।
ତମେ ଆଇଁଷ ଖାଅ?
ହ। ମୁଁ ମୁଁ ପୁରା ଆମିଷ ଖାଏ ସବୁ।
ସବୁ ଖାଅ ଗେଣ୍ଡା ବି ଖାଅ?
ନା। ଗେଣ୍ଡା ଖାଆନ୍ତି?
ଆଉ ଗେଣ୍ଡା ଖାଆନ୍ତି ତମେ ଜାଣିନା? ଆଉ ସେ ଯୋଉ ଆଉ ଗୋଟେ ମୁଁ ଜାଣିଚି ଯଉ କା କାଇ ପିମ୍ପୁଡି ନାଇଁ କାଇ ପିମ୍ପୁଡି ତାକୁ ଚଟଣି ବନେଇକି ଖାଆନ୍ତି। ତମେ ଖାଇଚ କେବେ?
ନା।
ମୋର କିଛି ସାଙ୍ଗ ମାନେ ଖାଆନ୍ତି। ସେ ମତେ ଥରେ ଦଉଥିଲେ ମତେ କୋତରା ଲାଗିଲା। ମୁଁ ସଳା କେବେ ଜୀବନରେ କିଛି ଖାଇନି, ତମେ କେମିତି ଦଉ
ନା ନା। ଆମ ଆଡେ ସେଗୁଡା ଖାଆନ୍ତିନି। ଆମ ଆଡେ ଖାଲି ଚିଙ୍ଗୁଡି ଆଉ ମାଛ ଆଉ ଚୁନା ମା
କୋଚିଆ? ତମର ହଁ ତମେ ତ ନଈ ପାଖରେ ରହ ମାଛ ପଡୁଥିବ ଆଉ। ଆ ଚୁନା ମାଛ ପଠଉନା। ତମେ ପଠେଇବା କଥା ଚୁନା ମାଛ ଆଉ କଙ୍କଡ଼ା ପଡୁଛି ନା
କଙ୍କଡ଼ା ନାହାନ୍ତି।
ଆଉ କଙ୍କଡା ପଡିବା କଥା କେବେ ପଠେଇବ ମୁଁ ତ ପଳେଇବି।
ତମେ ଯିବା ଆଗରୁ ପଠେଇବି ଆଉ।
ମୁଁ କେବେ ଯିବି କହିଲ?
କେବେ
ମୁଁ ବାଇଶରେ ବାଇଶ ଆଡକୁ ପଳେଇବି।
ମୁଁ ଦେଲେ ଆଗରୁ ପଠେଇବି ଆଉ କୋଡିଏ ତାରିଖ ବେଳକୁ।
ଠିକ ଅଛି ହଁ। ଆଉ ହଉ ତମ ଅପେକ୍ଷାରେ ରହିଲି କେବେ ପଠଉଛ ଦେଖିବା।
ହଁ। ପଠେଇବି।